ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛନ୍ତି?
ଗୁଡ୍ଇଭିନିଂ ଆଜ୍ଞା।
ହୁଁ ଗୁଡ୍ଇଭିନିଂ। କଣ କରୁଛନ୍ତି?
ଏ ମାର୍କେଟ ଆସିଥିଲି ଯେ ପରିବା ପତ୍ର କିଣିବା ପାଇଁ ଆସିଛି ଟିକେ ଆଉ। ଅଛି ମାର୍କେଟ ରେ।
ଓହୋ ତମର ସେପଟେ ଉପରବଳି ମାର୍କେଟ କି?
ମାର୍କେଟରେ ମାନେ ବିକୁଛନ୍ତି ତ ସେମାନେ ସବୁବେଳେ ଅଛନ୍ତି। ଆମକୁ ଯେତେବେଳେ ଟାଇମ୍ ମିଳିଲା କିଣିବା କଥା ଆଉ। ଆପଣ
ମୁଁ ଏବେ ସନ୍ଧ୍ୟା ଦେବି ଆଉ।
ଅ ହଁ। ବର୍ଷା ହଉଚି?
ହଁ ବର୍ଷା ହଉଚି ଆଜି ଦିନ ସାରା। ତମ ଆଡେ?
ଆମର ତ ଦିନସାରା ଏମିତି ଝିପ୍ ଝିପ୍ ଲଘୁଚାପ ଭଳିଆ ଅଛି ଆଉ। ଆଉ କଣ ଦେହ ଖରାପ ଅଛି ବୋଧେ?
ହଁ।
ଭଏସ ରୁ ଲାଗୁଛି ଆଉ। ମେଡିସିନ୍? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଶୁଭୁନି ଆଜ୍ଞା କିଛି। କହିଲି ଶୁଭୁନି କିଛି।
ମୁଁ କହିଲି ଚା ପିଇ ସାରିଲେଣି କି?
ମୁଁ ଚାହା ପିଏନି ଆଜ୍ଞା।
ଅ ହଁ।
ଚା ଆମର ଅଭ୍ୟାସ ନାହିଁ ଆକ୍ଚୁଆଲି। ମୋର ପଚିଶି। ହ୍ୟାଲୋ।
କେତେ ଏଜ୍?
ଟ୍ୱେଣ୍ଟି ଫାଇଭ୍। ଆପଣଙ୍କ ବୋଧେ ନେଟୱାର୍କ ନାହିଁକି କଣ ମାନେ ଭଏସ କଟିକି ଆସୁଚି।
କହିଲି ମ୍ୟାରେଜ୍ କରିଛନ୍ତି?
ନା ନା ଏତେ ଜଲଦି କିଏ କରିବ।
ହୁଁ।
ହଇରାଣ ହବ ମଣିଷ।
ହୁଁ।
ବୁଲାବୁଲି ସରୁ। ବ୍ୟାଚଲର ଲାଇଫ ଟା ଟିକେ ଭଲ ସେ ଏଞ୍ଜୟ୍ ହଉ।
ଆଉ ଏଇନା କଣ କରୁଚ?
ମୁଁ ମାନେ
ମାନେ ପଢା ପଢି କରୁଚ ନା ଜବ୍ କରୁଛ ନା କଣ?
ନାଇଁ ମୋର ବିଜନେସ୍ ଚାଲିଚି।
ଅ ହଁ।
ଜବ୍ କରୁନି। ଜବ୍ ତ ହଉନି ଗମେଣ୍ଟ ଜବ୍ ଆଉ କଣ କରିବା।
ଆଉ ତମ ଘରେ କିଏ କିଏ ଅଛନ୍ତି? ମୋର ମ୍ୟାରେଜ୍ ସରିଲାଣି।
ଓ ହୋ।
ଟ୍ୱେଣ୍ଟି ସିକ୍ସ ମୋର ଏଜ୍।
ଗୋଟେ ବ୍ୟାଚ ର ତାହେଲେ ଆଉ।
ହୁଁ।
ହୁଁ ହୁଁ ହୁଁ। ଘରେ ବାପା, ମା, ଭାଇ, ଭଉଣୀ।
। ତାଙ୍କ ଦେହ ଭଲ ଅଛି? ଆମର ଟିକେ ଶ୍ୱଶୁର ନାହାନ୍ତି ଶାଶୁ ଅଛନ୍ତି, ଦିଅର, ଯାଆ। ପୁଅ ଗୋଟେ।
ଓହୋ।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
ସରେ କୋଉଠି ଘରେ ନା ବାହାରେ ରୁଅନ୍ତି?
ନାଇଁ ଘରେ ରହୁଛନ୍ତି ନା।
ଓ ହଁ।
ଆମର ବି ବିଜନେସ୍ ଅଛି ଦୋକାନ ମୋବାଇଲ ଦୋକାନ।
ହୁଁ ହୁଁ ଆ କଣ ଅଫର ଫଫର ରଖୁଛନ୍ତି?
କଣ କହିଲେ?
କହିଲେ ଅଫର କଣ ଚାଲିଛି ଆପଣଙ୍କ ଦୋକାନରେ?
ଏ ଦୋକାନ ବିଷୟରେ ତ ଯ କିଛି କହିପାରିବିନି ଆଉ ଆସୁଛି ଯୋଉଥିର। ଉପର ହଉ ବି ଉପର ହଉ ଯୋଉଟା ଯେତେବେଳେ ଯାହାର ଆସିଥିଲା ଆଉ।
ଆଉ ଗୋଟେ ମୋବାଇଲଟେ ପଠାନ୍ତୁ ନୂଆ ମୋବାଇଲ ଟେ ଆପଣଙ୍କ ତରଫରୁ ଗିଫ୍ଟ।
ପଠେଇବା ତମେ ଆସିକି ନିଅ।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
ହ।
ଆପଣ ଦୋକାନ ର ଆଡ୍ରେସ ଏ ଟା କହୁଠୁ କି?
ଆମର ଏହି ମାର୍କେଟ ରେ ଅନୁଗୁଲ ମାର୍କେଟ ରେ।
ଅନୁଗୁଲ?
ହଁ।
ଅନୁଗୁଳ ଟା ଆପଣଙ୍କ ସେପଟେ ଏ ଉଁ। ମାନେ ମାର୍କେଟ କୁ ବାହାରିଲାନେ ମଣିଷ ପୁରା କଳା ହେଇକି ଆସିଥିବ ଘରକୁ ଆଉ।
ହୁଁ। ଆମେ କେମିତି ରହୁଛୁ?
କଣ ଘରୁ ବାହାରୁ ନଥିବେ? ହେଁ ହେଁ ହେଁ।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
ନାଇଁ ଆମେ ଶୁଣିଛୁ ମାନେ ଅନୁଗୁଳ ପଟେ ଯଦି ହାଇଟ୍ ସାର୍ଟ। କଣ କହିଲେ? ହଁ ସେଠୁ ହ୍ୱଵାଇଟ୍ ସାର୍ଟ ପିନ୍ଧିକି ଯିବ। ତାହେଲେ ଏଟା ଘରକୁ ଆଇଲା ବେଳକୁ ବ୍ଲାକ ସାର୍ଟ ହେଇକି ଆସଥିବ ଆଉ। ନାଲକୋ, ଜିଣ୍ଡଲ ସବୁ ତ ଆପଣଙ୍କ ପଟେ ଆଉ।
। ଚୁଟି ଫୁଟି ବି ତମେ ଖାଲି ଟିକେ ଗୋଟେ ରାଉଣ୍ଡ ମାରିକି ଆସିବ ଚୁଟି ଫୁଟି ବି ଏତେ ଅଠା ହେଇକି ଧୂଳି ହେଇଯିବ ମାର ସେଠୁ ଯାଇକି ଆସିଲା ପରେ ତମେ ତା ପରଦିନ ନିହାତି ମୁଣ୍ଡ ଧୋଇବା ପାଇଁ ବାଧ୍ୟ।
ଉଁ। ଏତିି କହିଲା ସବୁ ଖୋଳିକି କୋଉ ଦିନ ଭୂମି କମ୍ପ ହବ ଅନୁଗୁଳ ଟା ଯିବ ଟୋଟାଲେ ଆଉ ମ୍ୟାପ୍। ରେ ରହିବନି।
ଉଁ ହୁଁ ଆ ସବୁ ମାଟି ତଳକୁ ପଳେଇବୁ। ହୁଁ କୋଇଲା ଖଣିଟା ଅଛି ନା।
। ଆଉ ରୋଷେଇ କଣ ରାତିରେ ଆଜି?
ରୋଷେଇ ରାତି ପାଇଁ କିଛି ହେଇନି ସନ୍ଧ୍ୟା ଦେଇ ସାରିଲା ପରେ ହବ ଆଉ।
ଆପଣ ସବୁଠୁ ଭଲ ରୋଷେଇ କୋଉ ଆଇଟମ ଟା କରିପାରନ୍ତି?
ମୁଁ।
ହୁଁ।
ମୁଁ ତ ସେମିତି ସବୁ କରେ ସେମିତି।
ନାଇ ଗୋଟେ ଆପଣଙ୍କ ସ୍ପେଶାଲ ଥିବ ନା। ଏଇ ଜିନିଷ ଟା ଯଦି କରିବି ମାନେ ପାଞ୍ଚ ଜଣ ଲୋକ କହୁଥି
ମୁଁ ମାଛ ଝୋଳକୁ ମାଛ ଭଜା ଭଲ କରେ।
ହ ତାହେଲେ ଆପଣ ଖରା ଦିନ ପାଇଁ ପୁରା ଠିକ ଆଉ ପଖାଳ ଭାତକୁ ମାଛ ଭଜା ଆଉ।
ଉଁ। ମତେ ମାଛ ଝୋଳ ଭଲ ଲାଗେ ତ ଆଉ କିଏ କଲେ ମତେ ଭଲ ଲାଗେନି ସେଥିପାଇଁ ମୁଁ। କଲେ ମତେ ଭଲ ଲାଗେ।
ଓହୋ।
ବର୍ଷା ପୁରା ଏବେ ଯୋରେ ହେଲା ଆରମ୍ଭ ହେଲା ଇଆଡେ। ସବୁଠୁ ଆପଣଙ୍କୁ କୋଉ ଋତୁ ଟା ଭଲ ଲାଗେ କହିଲେ?
କଣ କହିଲେ?
କୋଉ ଋତୁ ଟା ଆପଣଙ୍କୁ ସବୁଠୁ ବ ସବୁଠୁ ବେଶି ଭଲ ଲାଗେ?
ମତେ ଶୀତ ଦିନ ବେଶୀ ଭଲ ଲାଗେ ସକାଳୁ ବେଶୀ ସମୟ ଶୋଇବାକୁ ପଡିବ। ଏମିତି ଛୁଆଙ୍କ ଲାଗି ଶୋଇ ହଉନି ନା ଶୀତ ଦିନ ଟା ଛଅଟା ହେଲେ ବି ଅନ୍ଧାର ଥିବ ହଁ ମ ଆଉ ପାଞ୍ଚ ମିନିଟ ଶୁ ତାକୁ ବି ବଢିଆ।
ସବୁଠୁ ରାଗ ଲାଗେ ହଉଛି ବର୍ଷା ଦିନ କୁଆଡେ ଗୋଟେ ବାହାରିଥିବ ପ୍ଲାନ କରିଥିବ ବର୍ଷା ହେଲା ସଇଲା। ଘରେ ବସ।
ହୁଁ। ତମକୁ କୋଉଟା ଭଲ ଲାଗେ? ଆଜି ଦି ପହରେ ଭାତ, ଡାଲମା, ଶାଗ। ପୋଟଳ ଆଳୁ କଷା, କାଙ୍କଡ଼ ଭ
ଟର୍ଚ୍ଚ ଟର୍ଚ୍ଚ ଓହୋ ଶନିବାର ସାଧା ଆଜି ନା କି।
ହଁ। ତମେ କଣ ଖାଇଛ?
ମୁଁ ଖାଇଛି ଭାତ, ଡାଲି, ଭଜା।
ହଁ ମା ରୋଷେଇ କରୁଛନ୍ତି ନା ତମ ଭାଇ ମ୍ୟାରେଜ କରିଛନ୍ତି?
ମୁଁ ହିଁ ବଡ।
ଓହୋ।
ତମର କୋଉ କାଷ୍ଟ କି?
ଆମର କେଉଟ।
ଓହୋ ତମ ଝିଅ ମ୍ୟାରେଜ କରିନାହାନ୍ତି ବି?
ହଁ ଦିଦି ମାରି କରିଛନ୍ତି ଘର ପାଖରେ ମାନେ ଗାଁ ରେ ଆଉ ଏଇଠୁ ଗୋଟେ ଦି କିଲୋମିଟର ଦୂରରେ।
ଅ ହ।
ଆର ବର୍ଷ ଆଡକୁ ମୋର କରିଦେବେ ଆଉ। କଣ କହିଲେ?
ତମ ଭଉଣୀ ତମଠୁ ବଡ।
ହଁ।
ଭାଇ ସାନ।
ଭାଇ ସାନ।
ହୁଁ ହୁଁ।
ଆଉ ଗୋଟେ ଭାଣେଜିଟେ ଏବେ ଆଉ ସାଢେ ତିନି ବର୍ଷ ତାକୁ ଆଉ।
ଓ ହୋ।
ସେ ତ ଯୋଉ ହଇରାଣ କରୁଛି
ହଁ ତ ସବୁ ଛୁଆ ପୁଅ ହୁଅନ୍ତୁ। ଝିଅ ହୁଅନ୍ତୁ ସବୁ ଛୁଆ ଦୁଷ୍ଟ ଖେଚଡ।
ସେ କହୁଛି ମୁଁ ଯଦି ସ୍କୁଲ ଯିବି ଟିୟୁସନ ଯିବିନି ଯଦି ଟି ୟୁସନ ଯିବି ସ୍କୁଲ ଯିବିନି।
ସେ ସବୁ ଛୁଆ ସେ ମୋ ପୁଅ ବି ଏମିତି ସେତେବେଳକୁ ଫାଷ୍ଟ ସ୍କୁଲ ଗଲା ସେ ବି ଏମିତି ହୁଏ।
ଆଉ
କେତେଟା ମତେ ଦେଇଛୁ ଯଦି ଗୋଟେ ରୁ ଅଧିକା ଦେଇ ଥିବୁ ନାଇଁ ମୁଁ ଯିବିନି ଏତେ ବହି ଦେଇଛନ୍ତି ବେଶୀ ସମୟ ପଢେଇବେ। ହୁଁ।
ଇଏ ତ କହୁଛି ପାଠ ପଢ଼ିଲେ କଣ ହବ କିଏ ଏବେ ପାରୁ ପଢିବି ମୁଁ ପଢିବିନି। ମାମୁଁ ସାଇକେଲ ଦେଇଛି ଖେଳଣା ଦେଇଛି ବୁଲିବି। ଖେଳିବି ନା ଆଉ ସ୍କୁଲ୍ ଯିବି କଣ କହିଲେ?
ଆମେ ଆଉ ଆମ ଏଜ ରେ ଏତେ ଛୁଆ ର ସ୍କୁଲ ଯାଇଥିଲେ କି ସେମାନେ ବହୁତ ଛୋଟରୁ ଏଇନେ ତିନି ବର୍ଷ ଅଢେଇ ବର୍ଷ। ରୁ ଯାଉଛନ୍ତି ହେରି ସ୍କୁଲ।
ହଁ।
ଲ ସରି ଆଲ କେ ଠିକ ଯାଉଛି।
ଆଉ ଟ୍ୟୁସନ ଯାଉଛନ୍ତି ନା ଯାଉନାହାନ୍ତି ଆପଣଙ୍କ ପୁଅ?
ହଁ ଟିଉସନ ଯାଉଛି ନା ମୋ ପୁଅ କ୍ଲାସ ଥ୍ରୀ ପଢିଲାଣି।
କ୍ଲାସ ଥ୍ରୀ?
ହଁ।
ହଁ ଜଲଦି ମ୍ୟାରେଜ କରିଦେଇଛନ୍ତି ଆପଣ ଆଉ।
ହଁ। ମୁଁ ସତର ବର୍ଷର ବୟସ। ପ୍ଲସ୍ ଥ୍ରୀ ଫାଷ୍ଟ ଇୟର ପଢୁଥିଲି ମ୍ୟାରେଜ୍ କଲି ମୁଁ ଲଭ ମ୍ୟାରେଜ କଲି ନା। ସେ ତାଙ୍କର ବଡ ସେଥିପାଇଁ ଆଉ।
ଲଭ ମାନେ କଣ ଘରେ ଦି ପଟେ ରାଜି ହେଲେ ନା
ଓ ହୋ। ସେତେବେଳେ ବଡ ପୁଅ ଥିଲେ ନା ତାଙ୍କର ଭଉଣୀ ଜଣେ ବି ଥିଲେ ସେ କହିଲା କି ଆମେ ଉଁ ଏକା ସାଙ୍ଗରେ କରି ଅନେଇବୁନି ଯଦି ଏ ବର୍ଷ ପୁଅ କ କରିବୁ ଆର ବର୍ଷ ଝିଅକୁୁ କରିବୁ। ଆମେ କରିବୁ ମୁଁ ଆମ ଘରେ ମୁଁ ସାନ ଝିଅ। ମୋ ଭଉଣୀ ବି ମ୍ୟାରେଜ କରିନଥିଲା ତାଙ୍କର ଯେହେତୁ ବାଧ୍ୟ କଲେ ଆ ଭଉଣୀ ଏବେ ମ୍ୟାରେଜ କରିଛି ଏଇ ପାଞ୍ଚ ବର୍ଷ ହେଲା ମୁଁ ଆଗ ମ୍ୟାରେଜ କରିଥିଲି।
ଆପଣ ଦିଦି ମାନ ମ୍ୟାରେଛ କଲେଣି ନା କରିନାହାନ୍ତି?
ହଁ ସେ କରି ସାରିଲେଣି ସେ ସେତେବେଳକୁ ପଢା ସାରି ନଥିଲେ ନା ମୋର ମୁଁ ମୋର ବି ପ୍ଲସ୍ ଥ୍ରୀ ଫାଷ୍ଟ ଇୟର ଥିଲା କିନ୍ତୁ ୟାଙ୍କ ଘରେ ରାଜି ମାନେ ଜଲଦି ମ୍ୟାରେଜ କରିବା ପାଇଁ କହିଲେ ସେ ବଡ ପୁଅ ବୋଲି ମତେ ସିନା ସ ସତର ବର୍ଷ ହେଇଥିଲା ତାଙ୍କୁ ମୁଁ ମ୍ୟାରେଜ କଲା ବେଳକୁ ତାଙ୍କ ହେତଳକୁ ଅଠେଇଶ ପ୍ଲସ ହେଲାଣି।
ଅ ହୋ।
ସେଇଥିପାଇଁ ଆଉ।
ଠିକ, ଠିକ ଅଛି ଆଜ୍ଞା ଯେତେବେଳେ ଫ୍ରି ହେଲେ ମୁଁ କଲ କରିବି ଆପଣଙ୍କୁ ଆଉ।
ହଉ।
ରଖୁଛି।
ହଁ।